ହଁ।
ହଁ।
ହଁ, ହଁ, କୁହନ୍ତୁ କ'ଣ କରୁଥିଲେ?
ହଁ, ଶୁଣା ଯାଉଛି କି ପୁରା କ୍ଲିୟର ମତେ ହଁ ଶୁଣ ଯାଉନ ତୁରା ତ ଆସିଥିଲାକି।
ହଁ, ଏବେ ବି ଭଲସେ ଶୁଭା ଯାଉନି। ହାଲୋ! ହାଲୋ! ହାଲୋ! ହାଲୋ! ହ୍ୟାଲୋ! ହାଲୋ! ହାଲୋ!
ହାଲୋ!
ଆଜ୍ଞା, ଆପଣ କୋଉଠି ଅଛନ୍ତି କି? ଭଏସ ଟା କ୍ଲିଅର ଶୁଭୁନି।
ହଁ, ମୁଁ ତ ଅଛି। ସେଇ ଇଏ ଟିକେ ଇସୁ ଦେଖଉଛି ନେଟୱର୍କ ପ୍ରୋବ୍ଲେମ ଟିକେ ଦେଖଉଛି। ଟିକେ ବର୍ଷା ପାଗ ଅ ଛି ଆଜି ସେଇଥିଲାଗି। ସେ ବର୍ଷା ପାଇଁ ଟିକେ ଆଜି ନେଟୱାର୍କ ଏ ସବୁ ବହୁତ ରହୁଛି। ଆଉ କ'ଣ କରୁଥିଲେ?
ଏଇ ରୋଷେଇ କରୁଛି। ଆପଣ କ'ଣ କରୁଛନ୍ତି?
ମୁଁ କିଛି ନାହିଁ ମୁଁ ଏଇ ବାହାରେ ଛାତ ଉପରେ ଟିକେ ବୁଲୁଛି।
ହଁ।
ଏଇ ଭିତରେ ଗରମ ଲାଗୁଥିଲା ଗୁଳୁଗୁଳି ଟା ହଉଛି। ସେଥିଲାଗି ଟିକେ ବାହାରେ ବୁଲୁଛି ଆଉ। ହୁଁ, ସେଥିଲାଗି ଟିକେ ବାହାରକୁ ଆସିଛି ଆଉ।
ଠାକୁର ଅନସନ ଘରେ ରହିଲେ
ଏବେ ହବ ହୁଁ ତ ଆରମ୍ଭ ହେଲା ଏନେ ପନ୍ଦର ଦିନ ବର୍ଷା ହେଲେ ମଧ୍ୟ ଗୁଳୁଗୁଳି ଟା ରହିବ ବ
ହଁ, ହୁଁ, ହୁଁ।
ଠାକୁରଙ୍କୁ ଜର ସୁଖରେ କୁଆଡେ ରହିବା ଆଉ ଠା କୁରଙ୍କୁ ତ ସେଇଆ ଆଉ। କ'ଣ ରୋଷେଇ କରୁଛନ୍ତି?
ପନିର କରୁଥିଲି ମୋର ଗ୍ୟାସ ସରିଗଲା।
ହଁ ଆଚ୍ଛା!
ହୁଁ। ତ ଯଦିବ ଲଗ ନଆ ଆ କଣ କହିଲେ?
ମତେ ଶୁଣାଗଲା ନି କଣ ଟା କହିଲେ ଆପଣ?
ମୁଁ କହିଲି ପନିର କରୁଥିଲି ଗ୍ୟାସ୍ ସରିଗଲା, ସିଲିଣ୍ଡର ହ
ଉୁଁ ହୁଁ ପୁଣି କେମିତି କଣ କରୁଛଛନ୍ତି ତାହେଲେ?
କରିବି, ଆଉ ଗୋଟେ ସିଲିଣ୍ଡର ଲଗେଇକି ଅଛି।
ଆଛା ଆଚ୍ଛା ହୁଁ ଏବେ ତ ଗ୍ୟାସ୍ ବି ସେ ଫ୍ରି କରିଦେଇଛନ୍ତି ମ ଯୋଉ ଫ ହେଇଥିଲା ପଇଁଚାଳିଶ ଦିନରେ ଥରେ ଗୋଟ୍ ଗୋଟେ ଗୋଟେ ମିଳୁଥିଲା ଏ ତ ଫ୍ରି କରିଦେଲେଣି ବୋଧେ ନିଉଜ ରେ ଦେଖଉଥିଲା।
ଦି ମାସେ ହେଲା ଆସିନି ତ ମୁଁ ଆଉ ଜାଣିନି।
ଆଛ ନା ଦେଖଉଥିଲା ନିଉଜ୍ ରେ ମୁଁ ଦେଖିଛି ଫ୍ରି କରିଦେଇଛନ୍ତି ।
ଆଚ୍ଛା।
ନିୟୁଜରେ ବାକି ଏକ ତାରିଖ ରୁ ଫ୍ରି ହବ କି କି କରିଦେଇଛନ୍ତି ଅଲରେଡି ସେ ସେଟା ଟିକେ ମୁଁ ଜାଣିନି କିନ୍ତୁ ସେ ଗ୍ୟାସ୍
ଗ୍ୟାସ ର ଭାରି ଘୋର ସମସ୍ୟା ହଉଥିଲା ଆଉ ଆମେ ବି ବୋହୁତ ହଇରାଣ ହେଇଚୁ। ଆମର ହେଇପାରୁନ ଥିଲା ବ ବହିରା କିଛି ଅସୁବିଧା ଥିଲା ଆମର କଟି ଯାଇଥିଲା ତ ମାନେ ସେମିତି ବ୍ଲାକ ରେ କିଣିବାକୁ ହେଲେ ତିନି ହଜାର ସେତେବେଳେ ମଝିରେ ପଡିଲା ତିନି ଚାରି ହଜାର ପୁରା କହିଲେ
ଆମେ ତ ଇଣ୍ଡକ୍ସନ ଗୋଟେ ଆଣିଥିଲୁ ଇଣ୍ଡକ୍ସନ ରେ କରୁଥିଲୁ
ସେଇଆ ଫାଇନାଲି ତ ସେଇଟା ହିଁ କଲୁ ଇଣ୍ଡକ୍ସନ ଗୋଟେ ଆଣିକି ଇଣ୍ଡକ୍ସନ ରେ କଲୁ ଗ୍ୟାସ ନ କୋଉ ମିଳିଲାନି ସହଯେ ସେ ଟାଇମରେ ଆଉ ଏବେ ଟିକେ ଟିକେ ରାହାତ ମିଳିଲା ଗ୍ୟାସ୍ ପ୍ରୋବ୍ଲେମ ବୋହୁତ ହୋଉଥିଲା।
ହଁ ମୋର ମାନେ ଇଣ୍ଡକ୍ସନ, ମୁଁ ମତେ ଗ୍ୟାସ ପାଇଁ ଏତେ ଅସୁବିଧା କେବେ ହେଇନି। ଅଁ ମାନେ ଗ୍ୟାସ୍ ବୁକ୍ କରିବେ ଯାଇକି। ସେହେଇ ମାନେ ସେଇ ଯୋଉ ଡିଲର ପାଖରୁ ନେଇ ଆସନ୍ତି ସେ। ନା ଅପେକ୍ଷା କଲେ ମିଳେନି ନା।
ହୁଁ ହୁଁ ହୁଁ
ଯାଇକି ନିଜେ ଡିଲର ପାଖରୁ ନେଇ ଆସନ୍ତି।
ଆଉ ଆଜି ଦିନ ବେଳା କଣ ରୋଷେଇ କରିଛନ୍ତି କରିଥିଲେ।
ଭାତ ଡାଲି କୁନ୍ଦୁର କୁନ୍ଦୁରି ଭଜା କଦଳୀ ଭଜା ସାଲାଡ୍।
ହଁ ଆଜି ମଙ୍ଗଳବାର ସାଧା ଆଜି କି ନାଇଁ ଆପଣ କଣ ଭେଜିଟେରିଆନ୍ ନା ନନ୍ ଭେଜିଟୋରିଆନ୍!
ମୁଁ ନନଭେଜ ବି ଖାଉ ଆମେ ମ୍ କିନ୍ତୁ ମଙ୍ଗଳବାରରେ ଖାଉନା।
ହ ହ ହଁ ହ ହ ହୁଁ ମୋର ବି ଜନ୍ମଦିନ ଇନ୍ଭାଇଟେସନ୍ ଥିଲା ଆଜି ହୋଟେଲରେ ଗୋଟେ ଖାଇବାକୁ ଯାଇଥିଲୁ। ଦୀନ ବେଳା ଆଉ ଏବେ ନିରୋଳା ସନ୍ ସନ୍ତୁଳା କୁ ରୁଟି ଯେହେତୁ ବୋହୁତ ଭାରି ଭୋଜନ ହେଇଗଲା ତ ହଁ କ ଏବେ ଆଉ ହାଲକା ଫୁଲକା ଟିକେ ଆଉ
ସେଥିପାଇଁ ଆଉ ଆମର ତ ମୁଁ ନିରାମିଷ ପୁରା। ମୁଁ ଆମିଷ ଖାଏନା। ଆଣି ଦେଇକିଦେଇ
ମୁଁ ବି ଖାଇବା ଛାଡି ଦିଅନ୍ତି କିନ୍ତୁ ମୋର ଟିକେ ବିରିୟାନୀ ଫେବରାଇଟ ତ ମୁଁ ଭା ବିକିି ବିରିୟାନୀ କୋଉଠି ମିଳିବ ମୁଁ ଖାଇ ପାରିବିନି। ସେଇ ପାଇଁ ଛାଡ଼ୁ ନି।
ନାଇ ଯେପର୍ଯ୍ୟନ୍ତ ମନ ନ ମାନିଛି ଛାଡ଼ିବା କଥା ନୁହଁ।
କୋଉଠି ଗୋଟେ ବିରିୟାନୀ ବାସିବ ଯଦି ମୁଁ ଆଉ ରହିପାରିବିନି ତାଠୁ ଭଲ ଚା-ଚାଲିଥାଉ।
ନା ନା ସେଟା ସେମିତି କରିବା ସେଟା ବି ମାନେ ଇଛା ଥିବ କିନ୍ତୁ ଖାଉନଥିବୁ ତାର କିଛି ମୂଲ୍ୟ ନାହିଁ ସେଇଟା
ହଉ ମୁଁ ତ ତା ମାନେ ହଜବେଣ୍ଡ କୁ ବି କହେ କି ବିରିୟାନୀ ପାଇଁ ମୁଁ ଆଇ
ଆ ଆପଣ ଘରେ ନିଜେ ବନାନ୍ତି। ନ୍ତିନା ବାହାର ପ୍ରାଏ।
ବନା ବନାଏ ପ୍ରାୟ ମୁଁ ମାନେ ବାହାରେ ମତେ ପସନ୍ଦ ଆସେ ଆସେନି କାଇ ନା ମାନେ ମାନେ ସେ ଅଲଗା ଅଲଗା କରିକି ମିକ୍ସ କରିକି ଦେଇଦିଅନ୍ତି। ସେଥିପାଇ ମତେ ପସନ୍ଦ ଆସେନି ହୁଁ ମାନେ ସେ ଭାତ୍ ଭାତକୁ ଅଲଗା କରିବେ ଏଆକୁ ଅଲଗା କରିବେ ମିକ୍ସ କରିକି ଦେଇଦେବେ ସେ ମତେ ପସନ୍ତ ଆସେନି। ଆଉ ଯିଏ ପ୍ରପର ପୁରା ଦମ ଦେଇ କରନ୍ତି ଖାଇ ମି ସେ ବାହାରେ ଏତେ
ହଁ ନାଇଁ ଘରେ ନି ଯିଏ କଲେ ବି ମୁଁ ବି ଆଗରୁ ନିଜେ ବନାଏ ବହୁତ ବନାଏ ଭଲ ବି ଲାଗେ ମତେ ବି ବହୁତ ପସନ୍ଦ ବିରିୟାନୀ ବହୁତ ପସନ୍ଦ ମୁଁ ଘରେ ବି ନିଜେ ବନାଏ ମୁଁ ବି ସେଇଟା ଘରେ ଭାରି ପ୍ରିଫର କରେ ଘର ଘରେ ନିଜେ ବନେଇବା ଟା ଭାରି ଭଲ ଲାଗେ।
ହୁଁ। ଆଉ ବାହାରେ
ବାହାରେ ତ ଏକ୍ଟୁଆଲି ଭରସା ପାଇନି ବି ସେମାନେ କଣ କଣ ମିଶେଇ ବି ଦିଅନ୍ତି।
ଆଜି କାଲି ପୁରା ଭିଟ୍ ମିଶଉଛନ୍ତି ଖାଲି।
ସେଇଟା ଆଜିକାଲି ସେ ଆଜିକାଲି ଆଉ ଭରସା ହିଁ ମିଳୁନି।
ଏଇଯୋଉ ମଟନ୍ ଦୋକାନ ବି ମିଶେଇକି ଦେଇ ଦଉ
ହୁଁ ଯଦି ନ ଦେଖିବେ କିଛି ଜାଣି ପାରିବେନି ପୁରା ପ- ମାନେ ପ୍ରପର ଆପଣ ସେ ସାମ୍ନାରେ ରଖିକି ନିଜେ କଟେଇିକି ଆଣିଲେ ଆପଣ ଜାଣିବେ ଯେ ହଁ ନାଇଁ ଭଲ ଜିନିଷ ଟା ଦେଇଛନ୍ତି କି କଣ। ଆଉ ଯଦି ଦେଖି ନାହାନ୍ତି ସେ ରଖିଲା ଟା ହେଇଛ ତ ନିହାତି ସେ ମିଶେଇ ଦୋଉଛନ୍ତି।
କେମିତି ବିଫ ମଟନ୍ ଗୁଡ଼ା ଏକା ସିଝେ? ଏକା ଦେଖାଯାଏ ନା କଣ?
ନା ଏକା-ଦେଖା ଯିବନି ଏକା ଦେଖା ଯିବନି କିନ୍ତୁ ପା ପାଖାପାଖି ସେଟା ଟିକେ ଇ ଇଏ ପାଖାପାଖି ତ ସମାନ ରହିଯାଏ ଅଳ୍ପ ବହୁତ୍। ଗୋଟେ ଦିଟା ପିସ୍ ଏଥିରୁ କି କଣ ମିଶି ହଉଛନ୍ତି କଣ ଜଣା ପଡ଼ିବ କି? ପାଖାପାଖି ସେ ଦେଖ ଦେଖା ଯାଉଛି ଯେହେତୁ ସେ ଗୋଟେ ଦିଟା ବି ତା ଭିତରେ ରଖିଦେବେ ଆମେ କଣ ଜାଣିବେ?
ହୁଁ ହୁଁ ହୁଁ।
ଆଉ କଣ ଟୋଟାଲ ଟା ସେ କଣ ଖରାପ କରି ଦେବେ କି ସେଇଥିରେ ମିଶେଇଦବେ ଆଡ଼ କରିଦଉଛନ୍ତି ଆଉ।
ମୁଁ ସେଇତିପାଇଁ ମଟନି ଖାଉନି।
ହୁଁ। ନାଇଁଆପଣ ଯଦି ନିଜେ ଜଗିକି ଦେଖିକି ଆଣୁଛନ୍ତି ତ ସାମ୍ନା ରହିଲା ସେ ଗୋଟେ ଫ୍ରେସ୍ ପୁରା କାଟୁଛନ୍ତି ତାହେଲେ ସେ ଅଲଗା କଥା ସେ କିଛି ଅସୁବିଧା ନାଇଁ ଦେଖିକି ସାମ୍ନାରେ ତ ମୁଁ ଦେଖିକି କରିକି ଆଣିବି ଆ ସବୁ ଜିନି ଜିନିଷ ଆଜିିକାଲି ନକଲି ଆଉ ଆପଣ ଖାଲି ସେଇଟା କଣ ପ୍ରତ୍ୟେକ ଜିନିଷ ନକଲି। ପରିବା କୁହନ୍ତୁ ଇଏ କୁହନ୍ତୁ ପ୍ରତ୍ୟେକ ଜିନିଷ ହିଁ ନ
ହଁ ପରା।
ଖାଇବାକୁ ଯେତେ ଅର୍ଗାନିକ କାହିଁ କହୁଛନ୍ତି ସମସ୍ତେ ଅର୍ଗାନିକ ସେଇଆ ନିଜେ ଚାଷ ଚାଷ କରିବା ଟା ବର୍ତ୍ତମାନ ଟିକେ ସେ ଟିକେ ସେଭ୍ ଆଉ ଯ ମାର୍କେଟ ପୁରା ଆମେ ନଉଚେ ସିଏ କିଛି ନାହିଁ କେବଳ ସାର ସେ ସାର ଦେଇକିଁ ଖାଲି ପେଷ୍ଟିସାଇଡ ଦେଇକି ସେ ବ ରହୁଛନ୍ତି ସେଇ ବିଷୟରେ କଣ ଏଇ କରିବେ ଖାଲି ଖାଇବା କଥା ଆଉ ଖାଲି ଗୋଟେ ଖାଇବା କଥା ମାନେ ରହୁଛୁ ମାନେ ଖାଇବୁ ତ ଆଉ କଣ ଛାଡିବୁ। ନା ଫଳ କିିଣ ଯାହାବି ଫଳରେ କମ୍ ପେଷ୍ଟିସାଇଡ ରହୁଛି।
ଫଳ ତ ବେଶୀ କାହିଁକି ନା ବେଶୀ ଦିନ ରହିବ ସେଥିପାଇଁ
ହୁଁ ହୁଁ ଆଉ ସେଇ ଭଳିଆ ଜିନିଷ ବହୁତ ଆଉ ଯୋଉ ଖାସ୍ କରିକି ବଡ ବଡ ମହଲ ମାନେଙ୍କେରେ ଯୋଉଡା ରଖୁଛନ୍ତି ସେ ତ ସବୁ ବେଶୀ ହାଇଏଷ୍ଟ ପେଷ୍ଟିସାଇଡ। ସେ ଦେଇକି ସବୁ ରଖୁଛନ୍ତି କେମିକାଲ୍ ସାହାର୍ଯ୍ୟରେ ଆଉ ନିରୋଳା ଆଜିକାଲି କାଇଁ କଣ?
ହୁଁ।
ରୋଷେଇ ଆରମ୍ଭ କରିନାହାଁନ୍ତି ତାହାଲେ?
କରିଦେଲି କିନ୍ତୁ ଗ୍ୟାସ ସରିଗଲା ହେଁ ହେଁ ଭାରି ବିରକ୍ତ ଲାଗେ। କରୁଥିବ ଆଉ ଗ୍ୟାସ୍
ସରିଯିବ ହୁଁ ରାତିରେ ରୁ ଟି ଭାତ
ଅ ମୁଁ ରୁଟି କରେ ଭାତ ପସନ୍ଦ କରନ୍ତିନି ରାତିରେ
ହୁଁ ନା ଆମର ବି ସେଇଆ ରାତି ବେଳାଟା ଭାତ ଟା କେହି ପସନ୍ଦ କରନ୍ତିନି।
ହୁଁ।
ନା କଣ କୁହନ୍ତୁ?
କରିସାରିଲେଣି?
କଣ କହିଲେ ହଁ ମୁଁ ଆଜି କରିଦେଇଛି ରୋଷେଇ।
ମୁଁ ଭାବୁଥିଲି ଏବେ କରିକି ଛୁଆଙ୍କୁ ପଢେଇମି। ପଢ଼େଇନି ଆଉ ହଁ ତା ପୁଅ କୁ କହିଲି ତୁ ଏସ ଏସ୍ ଟି ଲଞ୍ଚ କର ମୁଁ ଆସୁଛି ତୋ ପାଖକୁ
ଆଚ୍ଛା ଆଚ୍ଛା ହଁ ହଁ।
ସେ କାଇଁ ଆସେ କାଇଁ ପଢେ
ହ ଟିକେ ମୁଁ ଆପଣଙ୍କୁ କଲ୍ ବ୍ୟାକ୍ କରୁଛି ଗୋଟେ ମିନିଟ୍ ପରେ
ହଉ।